ହଁ ନମ। କ କୁହ।
କଣ କରୁଛ ଏବେ?
ନାଇଁ ମୁଁ ବସିଛି ଆଉ ଜଣେ ସାଙ୍ଗଟେ ଫୋନ କରିଥିଲେ ତାଙ୍କର ତ ନେଟୱାର୍କ ପାଉନି ।
ହ ହ ଓ ହୋ ହଁ।
ହଁ। ତମେ କଣ କରୁଛ?
ଏ ମୁଁ ଏଇ ବସିଥିଲି ମୁଁ ଆଜି ମୋମୋଜ ବନେଇଥିଲି ତ ମୋମୋଜ ବନେଇକି ଖାଇକି ବସିଥିଲି।
ଓହୋ ମୁଁ ଆଜି ବନେଇଥିଲି ମ୍ୟାଗି।
କଣ ବନେଇ?
ମ୍ୟାଗି ଚାଟ୍?
ମ୍ୟାଗି ଚାଟ କେମିତି ବନାନ୍ତି ମ୍ୟାଗି ବନେଇ ଶିଖିଚି ଚାଟ ତ ଶିଖିନି।
ନା ନା ଏଇ ଯୋଉ ମୁଁ ଆଜି ଉଁ କଣ କରିଥିଲି ନା ହଁ ଯୋଉ ଇନଷ୍ଟାଗ୍ରାମରେ ସବୁ ତାର ରେସିପି ଦଉଥିଲା ତ ମ୍ୟାଗି ଟାକୁ ଫାଷ୍ଟ ତେଲରେ ଭା ଦବ ତାପରେ ସବୁ ମସଲା ଫସଲା ପ କେହି ତାର କୁ କୁର୍କୁରି ଫୁର୍କୁରେ ଆଉ ଗାଜର ଆଉ କାକୁଡି ବିଲାତି
ଆଛା ଆଛା ସେମତି ସେ ଯୋଉ ପକେଇକି କଣ ତାକୁ କୁହନ୍ତି ରୁହ କହୁଛିର ଭଜିଆ ଟାଇପ ର
ହଁ ହଁ ହଁ।
ଓହୋ ସେଇଟା
ହୁଁ।
ହଁ ସେଟା ମୁଁ ବି ବନେଇକି ଖାଇଛି।
ହଁ।
ଆଉ ଆଉ ସବୁ ଭଲ?
ହଁ ଭଲ ସେମିତି ଚାଲିଛି ଆଉ।
ମୁଁ ବି ବନେଇଥିଲି ମୋମୋ ଆଜି ବନେଇଥିଲି ମତେ ଭାରି ଇଚ୍ଛା ହଉଥିଲା ଖାଇବାକୁ ମୁଁ କହିଲି ହେ କିଏ ଯିବ କାହାକୁ କହିବି କିଏ ଆଣିକି ଦବ ମୁଁର ନିଜେ କରିକି ଖାଇଦି
ଓହୋ
ସୋୟାବିନ ଆଉ ୟାର ସୋୟାବନ୍ ପନିର ସବୁ ପକେଇକି ବନେଇଥିଲି।
ହଁ ଯାହା ହଉ ଆମକୁ ଟିକେ ଦେଲନି?
ହି ହୀ ତମେ ଆ ସିବ କ ଖୋଇଦେବି ଆଉ।
ହଉ ହଉ।
ଏଇ ଗୋଟେ ସିରିଏଲ୍ ଗୋଟେ ଟେ ଦେଖୁଥିଲି ବସ ବସିକି ତାପରେ ତମ କଲ ଆଇଲା ତ ଉଠିକି ପଳେଇ ଆଇଲି।
ଉଠିକି ପଳିଆଇଲି ହିଁ ହିଁ
ହୁଁ ହୁଁ। ଆଉ ଯୋଉ କଣ କହୁଥିଲି ତମେ କୋଆଡ଼େ ବୁଲାବୁଲି ଯାଇନ।
ନା ଯାଇନି ଯିବି ବୋଲି ଭାବୁଛି କଣ ହଉଛି ଦେଖିଆ।
ହୁଁ।
ହୁଁ
ଆଉଆ ନା ମୁଁ ଯାଇ ହଁ ମୁଁ ଯାଇଥିଲି ଆଜି ବୁଲିବାକୁ।
କୁଆଡ଼େ।
ମୋ ସାଙ୍ଗ ଘର ଜଣଙ୍କର ଗୋଟେ ମଣ୍ଡପ ଟେ ହଉଚି ତ ତାଙ୍କର ନୂଆ ମୁଁ ଯାଇଥିଲି ବୁଲିବାକୁ ଦେଖିଆକୁ ।
ଆଉ କଣ
ମୁ କଇଲି ତମେ ସେଠି କଣ ଦେଖିଲ।
ସେଠି ଶି ସେଇୟା ଆ ମଣ୍ଡପରା ତାଙ୍କର ପୁରାବଡଟେ କରିକି ପଟ ଚନ୍ତି ତାକ ଦେଖିଲି ତାପରେ ସବୁ କ ଛ ଗଛ ସବୁ ଲଗେଇଛନ୍ତି ବାଡି ଭଡି ବୁଲିକି ତାପରେ ପିଜୁଳି ଗଛ ବି ସେଠି ଅଛି ପିଜୁଳି ଦେଇଦେଇ ତୋଳିକି ଖାଇକି ଆସିଲି।
ଓ ଏମତିଆ କଥା ତାହେଲେ ।
ହୁଁ ।
ଓହୋ। ଆଉ କଣ ଦେହ ପା ସବୁ ଠିକ୍ ଠାକ୍ ଅଛି।
ହଁ ଅ ଦେହ ସବୁ ଠିକ୍ ଠାକ୍ ଅଛି ।
ଉ ଆଉ ଘରେ ସମସ୍ତେ କଣ କରୁଚନ୍ତି।
ଘରେ ସମସ୍ତେ ଠିକ୍ ଅଛନ୍ତି ଏବେ ସମସ୍ତେ ସେଇ ମୋମୋଜ ଖାଇକି ବସିଥିଲେ ସିରିଏଲ ଦେଖୁଥିଲେ ମୁଁ ବି ସେଇଆା ଦେଖୁଥିଲି ତ ଫେର ମୁଁ ଉଠିକି ପଳେଇଲି । ତ ସିଇ ଗୋଟେ ଟେଲି ଫିଇମ ସି ତାକୁ ଦେଖୁଛନ୍ତି।
ଓହୋ କୋଉ ସିରିଏଲ ଦେଖୁଛନ୍ତି।
ଗୋଟେ ପାକିସ୍ତାନୀ ଡ୍ରାମା ଅଛି। ଲଣ୍ଡନ ବାଲା ଦୁଲ୍ହାହା ।
ଓହୋ ମୁଯାହା ହଉ ତମେ ସମସ୍ତେ ମିଶିକି ଦେଖୁଛ ଆମ ଘରେ ବି ସବୁ ସିରିଏଲ ଦେଖୁଛନ୍ତି।
ଇ ହଁ ।
ମୁଁ ଖାଲି ଟିଉସନ କରିଥିଲି। ଖ ଅ କହିଲା।
ପୁଅ ତମର କଣ ଦେଖୁଛନ୍ତି?
ଆମର ଓଡିଆ ସିରିଏଲ ଦେଖୁଚନ୍ତି ଆଉ କଣ ଦେଖିବେ।
ହୁଁ ଉ ହୁଁ ଉ ଆଉ ତମର ଜଗୁଉନ ଆଣ୍ଡ ଯୋଉ ବାସେସେଟଦେଖୁଛ ନା ।
ରଜ କନା ହେ ଆମର କିଏ ଦେଖନ୍ତିନି ।
ନା ମୁଁ ମୁଁ ବି ଦେଖେନି ସେ ଯୋଉ ରୀଲସ ଆସେ ତ ସେ ଦେଖୁଛି ତମର ପା କୋ ସିଟାପା କୋଉ ଦିନ ଗୋଟେ ଫାଇନାଲ ଅଛି।
ହୁଁ କେ ଜାଣି ମୁଜାଣିନି ।
ହୁଁ।
ଫାଇନାଲ କେବେ ମୁଁ। ଜାଣିନି କାଇଁ।
ଆରଥରକ ଆମର ଗୋଟେ ସାଙ୍ଗଟେ ଏ ହେଇଥିଲା। ସେ ପାଇଥିଲା।
ହଁ ସେ ସେଇଟା ତ ଜାଣିଛି।
ହୁଁ ହୁଁ।
ଏଇଆ ଆଉ କଣ ସବୁ ଠିକ। ଠିକ୍ ଠାକ୍ ଭଲ।
ହଁ ଆଉ ସବୁ ଭଲ, ଆଉ ତମ ରୁମରେ କଅଁ ସବୁ ଡେକୋରେସନ କରୁଛ।
ମୁଁ ରୁମରେ କଣ କରିଛି, ମିରର ମାନେ ଖ ମିରର ଆଣିକି ଲଗେଇଛି କବୋର୍ଡ ବନେଇଛି ମାନେ କବର୍ଡ ଲଗେଇଛି ଆଉ ଗୋଟେ ବେଡ ସାଇଟ ଟେବୁଲ ଗୋଟେ ଆଣିଛି। ଆଉ ଗୋଟେ ଆଣିବି ସେ ଯୋଉ ଡ୍ରେସ। ରଖିବା ପାଇଁ ଏବେ ଯୋ। ଯଉ ଅର୍ଗାନାଇଜର ବାହାରୁନି ନା।
ହୁଁ ହୁଁ।
ସେଇଥିରୁ ଗୋଟେ ଆଣିବି।
ହୁଁ ହୁଁ। ନା ମାନେ କିଛି ଡେକୋ ଡେ। ରେଶନ କିଛି କରିନା ସେଥିରେ।
ଡେକୋରେସନ ମାନେ କଣ ଆଉ କଣ ଫୁଲ ଫୁଲ ଦେବି ଏଇ ଗୁରା ଏତେ ଯାତରା ଭଲ ଲାଗିବନି ବୁଝୁଛ ନା।
ହଁ ସେ କଥା ତ ଅଛି।
ଖାଲି ଗୋଟେ ଆଣିକି ଏଇ ଏଇ ଯୋଉ। କୋଉରା କହିଲ ସେଇ ଯୋଉ ଗୋଟେ ଏଇ ନା ନାହିଁ ନା ଗଛ ପରିକା ଗୋଟେ ଥିବ ଲାଇଟ୍ ଜଳିବ। ସେଇଥିରୁ ଭାବୁଛି ଯଦି ହବ ଆଣିକି ଗୋଟେ ଲଗେଇବି ଆଉ।
ହୁଁ ସେୟା ମୁଁ ବି ସେଇଆ ଭାବିଚି।ଏବେ ମୋ ରୁମ ତ ମାନେ ଏମତି ଖାଲି ହ୍ୱାଇଟ କଲର ହେଇଚି।ତାପରେ ଦେଖିବା କଲର ହେଇଗଲେ ମୁଁ ବି ଆଣିକି ସବୁ ଲଗେଇବି।ମୁଁ ଏବେ ମୁଁ ଖାଲି ସେଇଥିରେ ପେଣ୍ଟ କରିଦିଏ। ନିଜେ ନିଜେ ପେଣ୍ଟ ସବୁ ସୁଇଚ ବୋର୍ଡ ତା ଆ ସାଇଡରେ ସବୁ ପେଣ୍ଟ କରିଦେଇଚି, ଗଛ ବନେଇ ଦେଇଚି, ପ୍ରଜାପତି ସେଥିରେ ଲଗେଇ ଦେଇଚି ତ ମୋର ସେଇ ଧନ୍ଦା ଚାଲିଛି।
ମୁଁ ଏତେ ମୋର ଲାଗିଛି ହ୍ୱାଇଟ କଲର ମୁଁ କଣ କରିଥିଲି ନା ଯେତେବେଳେ ଆମ ରୁମ୍ କଲର ଦିଆ ସରିଲା ମୁଁ ମୋ ରୁମ୍ କଲର ଦେଇଛି କି କି କଲର କହିଲ କ୍ରିମ ହ୍ଵାଇଟ କ୍ରିମ ଟା ଆଉ ଗୋଟେ ହେଲା ସାଗା ଗ୍ରୀନ୍।
ହୁଁ ହୁଁ।
ର ଇଏ କଲର ଟା।
ହଁ ହଁ ସେ ସୁନ୍ଦର ଲାଗୁଥିବ ହୁଁ ହୁଁ।
ସେ ଦିଟା କଲର ଦେଇଛି। ମୁଁ ସେ ଗ୍ରୀନ୍ କଲର ମୁଁ ଯୋଉ ଏବେ ଯୋଉ ସବୁ ମିଳୁନି ନା ମିଶୋ ରୁ ଯୋଉ କନ୍ ଯୋଉ ମାନେ ଆଉ କଣ୍ଟା ବାଡଉ ନାହାଁନ୍ତି ସ୍ଟିକରିଂ ଟାଇପ ର ମିଳୁଛି ହୁକ୍ ଟାଇପର। ମୁଁ ମୋର ସେଇଥିରୁ ଗୋଟେ ଆଣିକି ଲଗେଇ ଦେଇଥିଲି। ତାକୁ କଣ କଲି ନା ପୁଣି ମୋ ମୁଣ୍ଡକୁ କଣ ଉଠିଲା ତାକୁ ଛଡେଇଦେଲି।
ଯା ସେ ତ ବାହାର ଯାଇଥିବ।
ହଁ ତା ଦେହରେ କଲର ବାହାରିଗଲା। ତାପରେ ଆଉ କଣ କରିବି ତାକୁ ଆଣିକି ଏ କଲର ଲଗା ସେ କଲର ଲଗା ଆଉ ହେଲାନି ତାପରେ ମାନେ ଅଳ୍ପ ଜାଗା ଛାଡିଥିଲା ତାକୁ ତାପରେ ଆଣିକି ଗୋଟେ କ୍ରିଶ୍ ନା ଫଟୋ ଅନଲାଇନରୁ ଅର୍ଡର କରିକି ଆଣିକି ସେଠି ଲଗେଇଦେଲି ରହିଗଲା।ଛୋଟଟେ ଆଣିକି ଲଗେଇଦେଲି ଆଉ।
ହୁଁ ହୁଁ ହଁ ସେ ବା ସେଥିରେ ବା ଛାଡିଯାଏ ଗୋଟେ ପୁରା ସବୁ ବାହାରି ଯିବ ଗୋଟେ ଅଜୀବ ସା ଦେଖାଯିବ।
ହଁ ମୁଁ ଜାଣିନଥିଲି ସେ ପୁରା ଏମିତି ବାହାରିଯିବ ବୋଲି ମାନେ ମାର୍ବୁଲ ଫାର୍ବୁଲ ଘରେ ବାହାରେନି। କିନ୍ତୁ ଏଥିରେ ଏମିତି ବାହାରିବ ବୋଲି ମୁଁ ଜାଣିିନଥିଲି।
ହୁଁ।
ଥିଲ କି। ଏୟା ଆଉ। ଆଉ କଣ କୁହ?
ମୋର ବି ସବୁ ଭଲ। ଏଇ ମୁଁ ବି ଭାବିଛି କଣ କେମିତି କରି ବୋଲିକି ଏବେ ସବୁ କାମ ଚାଲିଛି ତ ଦେଖିବା କଣ କେମିତି ହବ ତମେ କିଛି ଆଇଡିଆ ଆଇଡିଆ ଦଉନ କଣ କେମିତି କରାଯିବ?
ମୁଁ ତ ଏତେ ଯାତ୍ରା କଲେ ଭଲ ଲାଗିବନି ମାନେ କିଛିଟା ଆସ୍ଥେଟିିକ୍ ବାଲା ଜିନିଷ ଆଣିକି ଲଗେଇବ ବହୁତ ସୁନ୍ଦର ଦେଖା ହବ।
ହଁ ଆସ୍ଥେଟିକ୍ ବାଲା ଜିନିଷ ଆଣିକି ଲଗେଇବି ଯେମିତି କ ମାନେ କଣ ଆଣିକି ଲଗେଇଲେ ଭଲ ହବ ସେଇ ଫୁଲ ମୁଲ ଲାଇଟ୍ ନହେଲେ ଏବେ ଯୋଉ ଇଏ ଲାଇଟ୍ ଗୁଡାକ ବାହାରିନି କଣ ତାକୁ କୁହନ୍ତି।
ଗୋଲ୍ଡେନ୍ କଲର୍ ର।
ହଁ ଗୋଲ୍ଡେନ୍ ହ୍ୱାଇଟ୍ ଏମିତି ଯୋଉ କାନ୍ଥରେ ଲଗାନ୍ତି। ସବୁ ଡିଜାଇନ୍ କରିକି ମୁଁ ସେଇ ସେଇଟା ଭାବିଛି।
ହୁଁ ହୁଁ ହୁଁ।
ଗୋଟେ ଭାବିଛି କି ମାନେ ବେଡ୍ ର କଣ ରେ ଏମି ଫୁଲ ଗଛ ଟାଇପ୍ ର ଗୋଟେ ଲଗେଇ ଦେବି।
ହଁ ହଁ ସେଇଟା ସେଇଟା ବଢିଆ ଲାଗିବ ସେଇ ଫୁଲ ଗଛ ଟା। ମୁଁ ବି ସେଇଥିରୁ ଗୋଟେ ଆଣିବି।
ହୁଁ। ଦେଖଁ ସେଇଆ କରିଦିଏ ଆଉ।
ହଁ ସେଇଥିରୁ ମୁଁ ବି ଗୋଟେ ଆଣିବି ଯୋଉ ଲଗେଇବା ପାଇଁ।
ହୁଁ। ସେଟା ଆଉ ଯୋଉ ସୁ
ଟିକେ ବଡ ସାଇଜ୍ ରେ ଆଣିଲେ
ହୁଁ ପୁରା ଓ। ଉପରେ ପଡିଯାନ୍ତୁ। ଯିବ ହଁ।
ସେଇଥିରୁ ଗୋଟେ ମୁଁ ଆଣବି ପରା।
ହଁ ଦେଖେ ମୁଁ ବି ସେ ଆଣିକି ଲଗେଇ ଦେବି ସୁ ସୁନ୍ଦର ଦେଖାଯିବ ସେଇଟା।
ସେଇଟା ବେଡ୍ ସାଇଟ୍ ରେ ମୋର ଅଛି କଣ କହିଲ ବେଡ୍ ସାଇଟ୍ ଟେବୁଲ ଟେ ଅଛି ହେଲା କି। ମୁଁ ଭାବୁଛି ଆଣିକି ଆଣି କି ମିରର୍ ପାଖରେ ମୋର ଟିକେ ଫାଙ୍କା ଅଛି ତ ସେଇଠି ଭାବୁଛି ଆଣିକି ରଖିଦେବି ବୋଲି।
ହଁ ବେଡ୍ ସାଇଟ୍ ଟେବଲ ଅଛି ସେଥିରେ ଗୋଟେ ଭାସ୍ ଆଣିକି ରଖି ଦଉନ ସେଟା ବି ତ ଯୋଉ ଫୁଲ ଦସ୍ ତାଟା ଆଣିକି ରଖିଲେ ସେଇଟା ବି ସୁନ୍ଦର ଲାଗେ।
ହଁ ସେଟା ବି ମୁଁ ସେଇଠି ଆଉ ଗୋଟେ ଗୋଟେ କ୍ରିଷ୍ଣାଙ୍କର ମୂର୍ତ୍ତି ଗୋଟେ ଆଣିକି ରଖିଛି। ଏଇ ଟେବୁଲ ଟା ଉପରେ ଆଉ ଆଉ ତିନିଟା ତାର ତିନିଟା ଥାକ ଅଛି ତ ମଝି ଥାକରେ ର ଖିଛି ଲାପଟପ୍ ରଖିଦେଇଛି। ତା ତଳେ ଏଇ ମୁଁ ମୁଁ ମେକଅପ୍ ସାମାନ୍ ଦି ତିନିଟା ରଖି ଦେଇଛି ଆଉ।
ହଁ ତେ ମେକଅପ କଣ ୟୁଜ କର କୋଉ ବ୍ରାଣ୍ଡ ର?
ମେକପ ମୁଁ ତ ୟୁଜ କରିଥିଲି ଇ ଇ ଫାଉଣ୍ଡେସନ ଏକା ଏନ ୱାଇବି ର ୟୁଜ କରିଥିଲି। ତାପରେ ଏବେ ମାର୍ସ ର ଆଣିଛି, ଦେଖିବା କଣ ହଉଛି।
ହୁଁ ଆଉ ପାଉଡର ଗୁଡାକ ସବୁ ମାର୍ସ ର?
ଆ ପାଉଡର ଟା ଫିଟ ମି।
ଛା।
ମୁଁ ତ ପାଉଡର ୟୁଜ୍ କରେନି କିନ୍ତୁ ମୁଁ ନେଇ ଆସିଛି ଗୋଟେ ଆଉ।
ହୁଁ ହୁଁ।
ପାଉଡର ଟା ଲଗେଇଲେ ମୁହଁ କଳା ପକେଇଦବ।
ହଁ ଓକ ଜେ ମୁଁ ତ ଜାଣିନି। ବୁ ଲଗେ କେ ହେଁବି।
ଉ ହଁ ନା ପାଉଡର ଟା ଲଗେଇଲେ ମୁହଁ କଳା ପକେଇଦିଏ ବୋଲି, ମୁଁ ଖାଲି କଣ କହିଲ ଫାଉଣ୍ଡେସନ ଲଗାଏ, ଯଦି ମତେ ବେଳେବେଳେ ମୁ ତ ସବୁବେଳେ ଲଗାଏନି ଯଦି ଯୁଆଡେ ଯିବାର ଥିବ ଲ
ଓ ହୋ। ନା ମୋର ତ ସେ ସବୁ କିଛି ମୁଁ କରେନି ସେ ସବୁ କିଛି ମୋର ନାହିଁ ବି ଆଉ ମୁଁ ଖାଲି ଯୋଉ ନୂଆ ଟା ବାହାରିଛି ଖାଲି ସେଇଟା ଲଗେଇନି ଆଉ ତା ଉପରୁ ଟିକେ ଲୁ ପାଉଡର ଯ ଥାଏ ତାକୁ ଖାଲି ମାରିଦିଏ। ସେ ଯେ ଝାଳ ଝାଳ ବୋହି ଯାଏନି ସେ ସେଟ ହେଇଯାଇ ସେଇଥିରେ।
ହେଲେ ମୁଁ ପାଉଡର ଟୋଟାଲ ଲଗାଏନି। କଉଥିରେ ବି ମୁଁ ପାଉଡର ଟୋଟାଲ ଲଗାଏନି ପାଉଡର ଲଗେଇଲେ ମୁହଁ ଟା ଚିପ ଚିପା ଦେଖା ହୁଏ ବୋଲି ମୁଁ ଲଗାଏନି।
ଓହୋ ନା ମୁଁ ସେଇ ଖାଲି ଲୁଜ ପାଉଡର ଯଦି ଏଁ ସେ ସନସ୍କ୍ରନ୍ ଟା ଲଗେଇବି ତ ଟିକେ ଲଗେଇଦେବି ଖାଲି ଯୋଉ ମୋ ନାଙ୍କ ପାଖରେ ଟିକେ ଝାଳ ଝାଳ ହେଇଯାଏ ମୁଁ ଲଗେଇଦିଏ ସେଇଠି ସେ ବ୍ୟାଲନ୍ସ କରିଦବ ସେଥିପାଇଁ ମୁ ଫାଉଣ୍ଡେସନ ୟୁଜ କରିନି।
ମାନେ ଡଟ ଇନ କି ର ଡଟ ଇନ କି ର ୟୁଜ କରୁଛ ନା ୱିସ କେୟାର ର?
ନା ଡଟ-ଇନ-କି ର ୟୁଜ କରୁଛି।
ହୁଁ କେମିତି ସେଟା କଣ ଭଲ ନା?
ହଁ ସେଇଟା ବହୁ